ହ୍ୟାଲୋ। ହ୍ୟାଲୋ କୁହନ୍ତୁ। ହ୍ୟାଲୋ।
ହ୍ୟାଲୋ। ମୋ ଭୟସ ଶୁଭୁଛି, ଶୁଭୁଛି ମୋ ଭୟସ? ମୋ ଭୟସ ଆସୁଛି ତ? ମତେ କିଛି ଆବାଜ ଆସ, ମତେ ଭୟସ ଆସୁନି ମୋ ଭୟସ ଆସୁଛି?
ଆପଣଙ୍କ ଭଏସ କ୍ଲିୟର ଆସୁନି, ଆପଣଙ୍କ ଭଏସ ପୁରା ଲୋ ଆସୁଛି।
ଠିକ ଅଛି ମୁଁ ଦେଖୁଛି, ନେଟ୍ ୱର୍କ ଜାଗାକୁ ଯାଉଛି।
ହଁ ଆପଣଙ୍କ ଭୟସ ପୁରା ଲୋ ଆସୁଛି।
ହଁ ଏବେ ଆସିଲା?
ହଁ ଏବେ ଶୁଣାଗଲା, କୁହନ୍ତୁ ଆଜ୍ଞା।
ହଁ, କଣ କରୁଛନ୍ତି?
ମୁଁ ବସିଛି ଭଉଣୀ।
କୋଉଠୁ କହୁଛନ୍ତି?
ମୁଁ ଭୁବନେସ୍ୱର କହୁଛି।
ଭୁବନେଶ୍ୱଵରରେ କଉ ଜାଗା।
ପଟଆ
ହଁ ହଁ ହଁ ମଙ୍କ ଶୁଭ ନାମ?
ନମିତା ସାହୁ।
ହଁ ହଁ ଆଉ ଯୋଉ ନମ୍ବରଟା ଦେଇଛ ସେଇ ନମ୍ବର ବୋଧେ ନୁହଁ ଏଇଟା। ଆଇଡି ନମ୍ବର ଆକ୍ଚୁଆଲି ସେଇଟା ନୁହଁ ବୋଧେ? ହଁ
ସେଇଟା ମୋର ହ୍ୱାଟ୍ସଆପ୍ ନମ୍ବର ଏଇଟା ମୋର ଆଇଡି ନମ୍ବର।
ଓହୋ ଓହୋ ମୁଁ ସେଇଠାରେ ଲଗେଇଲେ ସେଥିପାଇଁ ଆସୁଛି ଏରର।
ଆଉ ଆପଣ କୋଉଠି କହୁଛନ୍ତି?
ମୁଁ ବି ଭୁବନେସ୍ୱରରେ ସେଇ ସୈନିକ ସ୍କୁଲ ଆପୋଲୋ ହସ୍ପିଟାଲ ଆଡେ ରହୁଛି।
ଆପୋଲୋ ହସ୍ପିଟାଲ
ହଁ ସେଇଆଡେ ରହୁଛି ଆଉ।
ଆପଣ ପ୍ରଫେସନାଲ କଣ କରନ୍ତି?
ମୁଁ ଗୋଟେ ଚିକିତ୍ସାଳୟରେ କାମ କରେ।
ଚିକିତ୍ସାଳୟରେ ଆମ ଝିଅ କରୁଛନ୍ତି।
ହୁଁ
ଆଚ୍ଛା
ତମେ
ମୁଁ ଘରେ ଅଛି, ଟିଉସନ କରେ
ହୁଁ ହୁଁ
ଛୋଟ ପାଠଶାଳା ଆମର ଅଛି ନିଜର। ସେ ପାଠଶାଳ ରେ ଛୁଆଙ୍କୁ ସବୁ ଶିକ୍ଷା ଦିଏ।
କେତେ ଜଣ ପିଲା ପଢୁଛନ୍ତି ସେଇଠି?
ମୋ ପାଠଶାଳାରେ ମାତ୍ର ପାଞ୍ଚ ଜଣ ଅଛନ୍ତି।
ଆଚ୍ଛା ପଢଉଛନ୍ତି ଛୋଟ ଛୁଅ ଆଉ କୋଉ ଶ୍ରେଣୀରୁ କୋଉ ଶ୍ରେଣୀ ଯାଏ?
ମୁଁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଉଛି।
ହଁଉ ହଁ ହଁ ହଁ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ସବୁ ଅଛନ୍ତି।
ହୁଁ ହୁଁ ହୁଁ କୋଉ ଜୋ ଭଗବାନ ଙ୍କୁ ଭଲ ପାଆନ୍ତି ଆପଣ?
ମୁଁ ଜଗନ୍ନାଥ ଙ୍କୁ ଭଲପାଏ ଯେହେତୁ ଆମେ ଓଡିଶା ବାସି ଜୟ ଜଗନ୍ନାଥ ସ୍ୱାମୀ କି ଜୟେ।
ଜୟ ଜଗନ୍ନାଥ
ହୁଁ
ସେମିତି କିଛି ଜଗନ୍ନାଥଙ୍କ ବିଷୟରେ କିଛି ଅଛି ତ ଅନୁଭୂତି ଆପଣଙ୍କର କୁହନ୍ତୁ। ଟିକେ ଶୁଣିଦ
ହଁ ଭଲ ଅନୁଭୂତି ଅଛି ମୁଁ ପୁରୀ ଯାଏ ପ୍ରତି ମାସରେ ଥରେ। ମୁଁ ମ ମହାପ୍ରଭୁଙ୍କୁ ଯାହାବି ମୁଁ ଗୁହାରି କରେ ସବୁ ସେ ମୋ କଥା ଶୁଣନ୍ତି। ଆତ୍ମାର ସହ ମୁଁ ତାଙ୍କୁ ଡାକେ।
ହୁଁ ହୁଁ ପ୍ରତ୍ୟେକ ମାସ ଯାଉଛନ୍ତି ନାଇଁ, ଭାଗ୍ୟବାନ ଲୋକ ସବୁ ମାସ ଯାଇପାରୁଛନ୍ତି।
ଆପଣ ବି ଭାଗ୍ୟବାନ ହେଇପାରିବେ ଆପଣ ବି ପ୍ରତି ମାସ ଗଲେ ଭାଗ୍ୟବାନ ହେଇପାରିବେ।
ନାଇ ଏମିତି ଯୋଉ ଜାଗାରେ କାମ କରୁଛୁ ତ ମାନେ ଛୁଟିକୁୁ ନେଇକି ଯାଉଛୁ ସବୁବେଳେ ପରିବାର ସହିତ ଯାଉ। କିନ୍ତୁ ପ୍ରତ୍ୟେକ ମାସ ତ ଯାଉନୁ କିନ୍ତୁ ଯାଉଛୁ।
ପ୍ରତ୍ୟେକ ମାସ ନଗଲେ ବି ଦି ମାସରେ କରେ ତିନି ମାସରେ କ ଯେହେତୁ ଆମେ ଓଡିଶା ବାସୀ
ହଁ କିଛି ତ ଛୋ ଟିମିଳି ରେ ଟିକେ ଆଗ ପୁରୀ ପାଇଁ ମାନେ ତିଆରି ହେଇଯାଇକି ଆମେ କେମିତି ଯିବୁ ପୁରୀ? ଗୋଟେ ଦିନ ବି ଛୁଟି ନେଲେ ପୁରୀ ଚାଲ୍ ଯିବା। କିଛି ତ ଓଡିଆ ମାନଙ୍କର ସେଇଟା ତ ଦୁର୍ବଳତା ଯାହାବି ଟିକେ ଅବ ଏଥର ର ମିଳିଲେ ଛୁଟିରୁ ଚାଲ ପୁରୀ ଆଗ ପଳେଇବା ତାପରେ ଅଲଗା କଥା ଭାବିବା।
ଆଜ୍ଞା।
ହୁଁ। ଆଉ ମଧ୍ୟାହ୍ନ ଭୋଜନ କଣ ଖାଇଛନ୍ତି?
ଭୋଜନ ମଧ୍ୟାହ୍ନ ଭୋଜନ ଆଜି। ଆଜି ମଧ୍ୟ ମଧ୍ୟାହ୍ନ ଭୋଜନ ଯେହେତୁ ଆମର ରବିବାର ସୂର୍ଯ୍ୟଙ୍କ ଦିନ ସେଥିପାଇଁ ଆମର ପ୍ରତିଦିନ ନିରାମିଷ ହୁଏ। ଆମିଷର କିଛି ନାହିଁ।
ଆମିଷ ପ୍ରିୟ ନା ମାନେ ନିରାମିଷ ପ୍ରିୟ ଆପଣ?
ପ୍ରିୟ ଯେହେତୁ ଆଜି ସୂର୍ଯ୍ୟ ବାର ଦେଖିକି ନୁହେଁ ଯେହେତୁ ରବିବାର ଟା ସୂର୍ଯ୍ୟ ଦେବତାଙ୍କ ଦିନ ସେଥିପାଇଁ ଆମେ ପ୍ରତି ରବିବାର ନିରାମିଷ ଗ୍ରହଣ କରୁ।
ହୁଁ ହୁଁ ହୁଁ।
କାହିଁ ଆମେ ସବୁ ଦେବତାଙ୍କୁ କଣ ଦେଖିପାରୁଛେ କି? କାହାକୁ ଦେଖୁନି ଆମେ ଯାହା ବିି ପୂଜା କରୁ ଜଗନ୍ନାଥ ସ୍ଵାମୀ ହଉ କି ସାଇଁ ବାବା ହୁଅନ୍ତୁ କି ଦୁର୍ଗା ହୁଅନ୍ତୁ, କି ଶିବ ହୁଅନ୍ତୁ ତାଙ୍କ ମୂର୍ତ୍ତି ଦେଖୁଛେ, ଆମେ ତାଙ୍କୁ ଜୀବିତ ହିସାବରେ ଦେଖିପାରୁଛେ?
ହୁଁ।
ଦେଖିପାରୁନେ ଆମେ କାହାକୁ ଦେଖୁଛେ, ସୂର୍ଯ୍ୟ ଦେବତାକୁ ଦେଖିବା। ସେ ସେ ଯେହେତୁ ସେ ଜୀବିତ, ସେଥିପାଇଁ ଆମେ ତାଙ୍କର ପ୍ରାଧାନ୍ୟତା ବହୁତ ରଖିଛେ। ଆଉ ଦି ହଜାର ଛବିଶଟା ହଉଛି ସୂର୍ଯ୍ୟ ଦେବତାଙ୍କ ହିଁ ଦିନ। ଯଦି ଦେଇପାରିବେ ଆପଣ, ରବିବାର ଦିନ ଆମିଷ ନ ଖାଇ ନିରାମିଷ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଏହା ଦ୍ଵାରା ଆପଣଙ୍କର ଏହା ଦ୍ଵାରା ଆପଣଙ୍କ ଶରୀର ଉପକୃତ ହବ, ମନ ବି ପବିତ୍ର ରହିବ, ସବୁ ପ୍ରକାର ଆପଣଙ୍କ ଲାଭବାନକୁ ପାଇବେ।
ହୁଁ ହୁଁ ହୁଁ। ନି ଭଲ କଥାଟେ କହିଲେ। ଚେଷ୍ଟା କରିବା ମାନିବା ପାଇଁ। ଭଲ କଥା ଟେ କହିଲେ, ଅବଶ୍ୟ ସୂର୍ଯ୍ୟ ଉସ୍ତ ପାଇଁ ମୋ ମାମୁଁ ଘର ସେଇଠି ମୋ ବା ମାଙ୍କ ତାଙ୍କ ବାପ ଘର ସାଇଡ୍ ବି ସେ ଏଇ ରିଜିନ୍ ରେ ହିଁ ପାଳନ୍ତି। ସୂର୍ଯ୍ୟ ଦେବତାଙ୍କ ପାଇଁ। କିନ୍ତୁ ଆମ ଘରେ ମଧ୍ୟ ପାଳନ୍ତି, କିନ୍ତୁ ତ ଯେହେତୁ ଆମେ ବାହାରେ ରହୁଛୁ ସାଙ୍ଗସାଥି ସାଙ୍ଗରେ ରହିକି ସ ଗୋଟେ ଦିନ ତ ଛୁଟି ଦିନ ମିଳୁଛି ତ ସେଇ ଦିନରେ ଆମେ ଆମିଷ ଖାଇ ଦଉଛୁ ଆଉ।
ଆଜ୍ଞା। ଆଉ ଆପଣଙ୍କ ଘରେ କିଏ କିଏ ପରିବାରରେ ରହୁଛନ୍ତି?
ମୋ ପରିବାରରେ ମୋ ବାପା, ମା, ଭାଇ ମତେ ମିଶିକି ଆମେ ଚାରିଜଣ। ତ ଯେହେତୁ ଆମେ ଚା ଚାକିରି କରୁଛୁ ଯିଏ ଯାର ଯିଏ ଯାର ଅଲଗା ରହି ଭାଇ ତାର ଚାକିରି ଜାଗାରେ ରହୁଛି ମୁଁ ମୋର ଚାକିରି ଜାଗାରେ ରହୁଛି ବାପା ମା ଗାଁରେ ରହୁଛନ୍ତି। ଆମ ପାଖକୁ ଆସନ୍ତି ଦେଖା ହୁଏ ବୁଲିକି ଯାଆନ୍ତି। ଏମିତି ଚାଲିଛି ଆଉ। ଦୂଖେ ସୁଖେ ଦିନ ଚାଲିଛି ଆଉ।
ଦୁଖେ ସୁଖେ କାହିଁକି, ଦିନ ଆହୁରି ଖୁସିରେ ଯିବ କାର୍ଯ୍ୟରେ ତ ସବୁବେଳେ ରୁହନ୍ତୁ ବ୍ୟସ୍ତ ବ୍ୟସ୍ତ ରତ ରୁହନ୍ତୁ। ସମସ୍ତଙ୍କୁ ସଦ୍ ଉପଯୋଗ ସ ସତ୍ କଥା କୁହନ୍ତୁ। ତାହେଲେ ଆପଣଙ୍କ ଜୀବନ ଆହୁରି ଧନ୍ୟ ହବ। ଆପଣ ଆହୁରି ଉପରକୁ ଉଠି ପାରିବେ।
ହୁଁ ହୁଁ ହୁଁ।
ଏତିକି ସବୁବେଳେ ମନେ ରଖ ସମସ୍ତେ ସମସ୍ତଙ୍କଠୁ କିଛି ଶିକ୍ଷା କରିବାର ଅଛି
ନିହାତି ନିହାତି
ହଁ ସମସ୍ତେ ସମସ୍ତଙ୍କୁ ଗ୍ରହଣ କରି ଶିଖିବାର ଅଛି
ହୁଁ ହୁଁ ଆପଣ ମାନେ ଆପଣଙ୍କ ମାନେ ମାନେ ଆପଣଙ୍କର ମାନେ ପ୍ରିୟ ମାନେ ଖାଦ୍ୟ କଣ ମାନେ ଆପଣଙ୍କର ପ୍ରିୟ ପେସା କଣ ଆପଣଙ୍କୁ କଉ ଜିନିଷ ଟା ଭଲ ଲାଗେ ଯେମିତି କିି ତାହାକୁ ମାନେ ପ୍ରକୃତିକୁ ଉପୋଗ କରିବାକୁ ଆପଣଙ୍କୁ ସେମିତି ପାଠ ପଢିବାକୁ ପଢେଇବାକୁ ସେମିତି କିଛି ଆପଣଙ୍କର ଅଛି
ହଁ ମୋର ଅଛି ମୋର ହଉଛି ସବୁଠୁ ଭଲ ପ୍ରେସର ଛୁଆଙ୍କୁ କେମିତି ଭଲ ଶିକ୍ଷା ଦିଆଯିବ ସେଇଟା ମୋ ମୁଣ୍ଡରେ ସବୁବେଳେ ଚାଲିଛି
ହୁଁ ହୁଁ ହୁଁ ହୁଁ ଆପଣ ବୋଧେ ବୟସ ବୟସ ବୋଧେ ଏ କେତେ ହବନି ମାନେ ପଢା ଲାଇନ କୁ ବାଛିଛନ୍ତି ମାନେ ଆପଣ କଣ ପଢା ସରିଲା ପରେ ଟ୍ୟୁସନ ଲାଇନ କୁ ବାଛିଛନ୍ତି ନା
ମୁଁ ଏତା ଦି ହଜ ଚାର ଦଶ ପନ୍ଦର କରୁଛି
ଓ ହଁ ହଁ ପଢା ସରିବା
ପାଠ ପଢିଲି ପାଠ ପଢି ସାରିଲା ପରେ ମୁଁ ଚାକିରୀ କଲି ଚାକିରୀ ପାଠ ପଢିବା ପରେ ବି ମୁଁ ୍ୟଉସନ କରୁଥିଲି ପାଠ ପଢି ସ ଚାକିରି କଲି ଚାକିୀ ଜୀବନରେ ବିୁସନ କରିଥିଲି ତାପରେ ମୁଁ ବିବାହିତ ହେ ବିବାହିତ ହେଲା ପରେ ମୁଁସନ କରଛି ମୁଁ ପିଲା ଜୀବନ ତ ମୁଁ ନିଜେ ପଢଉଛି ମୋର ଦୁଇଟି ମାତ୍ର ପୁଅ
ଭଲ ଅ ପନ୍ଥାକୁ ବାଛି ନେଇଛନ୍ତି ମାନେ କଥା ହେଇକି ବହୁତ ଭଲ ବି ଲାଗୁଛି ଆପଣ ବହୁତ ଯୋଉ ଦିଟା ବି ପଏଣ୍ଟ କହିଲେ ମତେ ଅବଶ୍ୟ ସେଇଟା ଭଲ ଲାଗିଲା ସୂର୍ଯ୍ୟଙ୍କ ବାର ନେଇକି କହିଲେ ଗୋଟେ ତା ରେ କହିଲେ କି ସବୁବେଳେ ଶୁଖିଲା ମତେ କେତେଟା ମାନେ ଗୋଟେ ଟିଚର ହ ଗୋଟେଟିଚିଂ ଲାଇନରେ ସେ ତାଙ୍କର କିଛିଟା ଭଲ ଶିକ୍ଷା ଦେଇପାରିବେ ଆପଣ ଯୋଉଟା ଦିଟା ଲାଇନ କହିଲେ ଅବଶ୍ୟ ମତେ ଭଲ ଲାଗିଲା ମୁଁ ଯେତେ ଜଣଙ୍କ ସହିତ ବି କଥା ହଉଛି କିଛି କିଛି ନୂଆ ଜିନିଷ ଶିଖୁଛି ଭଲ ବି ଶଖଛି ଖରାପ ବି ଶିଖୁଛି ଖରାପ କୁ ଭୁଲୁଛି ଭଲ କୁ ଆକ୍ସେପ୍ଟ କରୁଛି
ଏଇଟା ହିଁ ଆମର ଦରକାର ଘତୁ ଅଧିକାଂଶ ଲୋକ କଣ କରନ୍ତି ନା ଖରାପ ଜିନିଷକୁ ଗ୍ରହଣ କରନ୍ତି ଭଲ ଜିନିଷ ସବୁ ଶୀଘ୍ର ଗ୍ରହଣ କରିବା ପାଇଁ ଚାହାନ୍ତିନି ସେଥିପାଇଁ ଆମେ କିଛି ଅସୁବିଧା ଅସୁବିଧାରେ ଆମେ ସମ୍ମୁଖୀନ ବି ହଉଛେ
ହୁଁ ହୁଁ ନିନଦି ନିନଦି
ଆଉ ଆପଣ ବିବାହିତ ନା ଅବିବାହିତ
ମୁଁ ବିବାହିତ ମାନେ ଏବେ ଗୋଟେ ବର୍ଷ ହବ ମୋର ବାହାଘର ହେଇଛି ସ୍ୱାମୀଙ୍କ ସହିତ ରହୁଛିେ ହଁ ସ୍ୱାମୀ ଶାଶୁ ଶ୍ୱଶୁର ସହିତ ରହୁଛି ହ ଜବ ମାନେ କଣ୍ଟିନ୍ୟୁ କରୁଛି ଆଉ
ଆଛା କାର୍ଯ୍ୟ କରଛ
ହଁ
ହଉ ଆପଣଙ୍କ ସହିତ ତ କଥା ହେଇ ବହୁତ ଭଲ ଲାଗିଲା
ମତେ ବି ମଧ୍ୟ ଆପଣଙ୍କଠୁ କିଛି ଶିକ୍ଷା ପାଇଲି ହଁ କିଛି ଶିଖିଲି କଥା ହେଇକି ବି ବହୁତ ଭଲ ଲାଗିଲା ଯଦି ଚାହିଁବେ ଭଗବାନ ପୁଣି ଆମେ କେତେବେଳେ ବି କଥା ହବା ଆହୁରି କିଛି କିଛି ନୂଆ ଅନୁଭୂତି କଥା ହବା ନୂଆ ଜିନିଷ ଶିଖିବା
ହୁଁ ପ୍ରତିଦିନ ଚାହିଁବେ ନୂଆ ନୂଆ ଜିନିଷ ଶିଖିବା ନୂଆ ଉପଦେଶ ଦବା ଯାହା ଦ୍ଵାରା ଆମର ଦୈନନ୍ଦିନ ଜୀବନରେ ଆମେ ଉନ୍ନତି କରିପାରିବା।
ହଁ ନିହାତି।
ଆଚ୍ଛା। ଏତିକି କହିକି ରହିବା ନା ଆଗକୁ କିଛି କାରଣ ମୋ କାମ ବି ଅଛି।
ନା ଆଗକୁ ହଁ ଆଗକୁ କଥା ହେଲେ ଆମେ ଆଗକୁ ଆହୁରି ଜାରି ରଖିବା ଆଜି ପାଇଁ ଏତିକି। ଜୟ ଜଗନ୍
ହଁ ଜୟ ଜଗନ୍ନାଥ ଏତିକି ଟମେ ଆଜି ରହିଯିବା ମ୍ୟାଡାମ।
ଆଜ୍ଞା ଆଜ୍ଞା।
ପୁଣି କେତେବେଳେ କଲ୍ କଲେ କଥା ହେବା ନୂଆ ଜିନିଷ ଶିଖିବା। ନୂଆ ଜିନିଷ ଜାଣିବା ଠିକ ଅଛି ଆପଣ ସମୟ ଦେଇ ଥିବାରୁ ଆପଣଙ୍କୁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି।
ହୃଦୟର ସହିତ ଆପଣଙ୍କୁ ବି ବହୁତ ଧନ୍ୟବାଦ।
କଲଟା କାଟିବାଥର ମୋର ଆଉ ସମୟ ନାହିଁ କାଟୁଛି ରହିଲି।